ହଁ।
ଆଉ କଣ ହଉ
ଏଇ ବସିଛି ବାହାରେ।
ଅହୋ କଣ ଥଣ୍ଡା ପବନ ଖାଉଛ?
ହଁ ବାହାରେ ବସିକି ଦୌଲିରେ ଟିକେ ଝୁଲୁ ଥଣ୍ଡା ପବନ ଦଉଛି।
ନା ମୁଁ ଏଇଟା ଯାଉଥିଲିନି ଗୋଟେ ଆଜି ଅଧୁଆରେ ଅଛି ତ।
ହଁ।
ଆଉରି ଗୋଟେ କୁକୁଡ଼ା ଦେଶୀ କୁକୁଡ଼ାଟେ ମାରିକି ଆଣିଛନ୍ତି ମୁଁ କହିଲି ତାକୁ କହିଲେ ଛେଲି । ତାକୁ ପୁରା ଇଏ କରିଦବା ନା ସିଏ କହୁଛନ୍ତି ନା ଆମେ ନିଜେ କାଟିବା। ଗରମ ପାଣି ହଁ। କାଟିବେ ଯେ ହେଲେ ଦୋକାନୀ ଯେମିତି କାଟ କଣ ସେମତି କାଟି ପାରିବେ ପରିଶ୍ରମ ନା ଆଉ।
ହଁ।
ନା ଆମେ କାଟିବା କାଟ।
ହଁ ଶୀଘ୍ର ଗରମ ପାଣି କରିଦେଇ କରିଦିଅନ୍ତୁ।
କରିଦେବେ ଯାଉଛି କଣ ହୁଁ। ବାର ଅଛି ତାପରେ ଯାଉଛି ରୁଟି କରିଦେବି ଚିକେନକୁ ମୁଁ ଭାବୁଛି। ଏ ସମସ୍ତେ ତ ଖାଇବେନି ମନା କରୁଛନ୍ତି ଦେଶୀ ଚିକେନ ବି ସମସ୍ତେ କଣ ଭଲ ପାଆନ୍ତି କି? ହଁ ତ ଖାଇ ଆଉ ଏବେ ଖାଉଛନା?
ଏବେ ଖାଉନି ମୁଁ ପ୍ରବଳ ଖାଇଛି।
ମୁଁ ତ ଝିଅ ବଳେ ପ୍ରବଳ ମୁଁ ଆମ ଘରେ ବାପା କଣ ହଁ ଏବେ ବି ମୁଁ ଖାଉଛି କି ତୁ ବାପା ଏତେବେଳେ ଯୋଉ ମାଝି ସାହି ରେ ଚାକିରୀ କରି ଥିଲେ ମାଷ୍ଟ୍ର ଥିଲେ। ସିଏ ଆଗରୁ କଣ ଏବେ ମାଝି ଆଉ ଚାଲାକ ହେଇଗଲେଣି ଚାକିରି ବାକିରି କଲେଣି ସେମାନେ ବାହାରେ ବୁଲିଲେଣି ସେତେବେଳେ କଣ ଏତେ କି ପା ପାଠ ପାଠ ପଢୁଥିଲେ କି ନା ଏତେ ବୁଦ୍ଧିଆ ଥିଲେ ସେ କଣ ସେତେବେଳେ ଗୋଟେ ଥିଲା ମୋ ଏବେ ସେଟା କଣ ବିସ୍କୁଟ ହେଲାଣି ଟାଇଗର ବିସ୍କୁଟ ଥିଲା। ସେ ଟାଇଗର ବିସ୍କୁଟ ଗୋଟେ ଦେଇଦେଲେ ସେ ଗୋଟେ ନେଖା କୁକୁଡ଼ା ଦେଇ ଦିଅନ୍ତି। ହଁ ଧର ଏଇ ଯୋଉ ଆସେ ଯୋଉ ଦ୍ୱତୀୟ ଓଷା। ଦ୍ୱିତୀୟ ଓଷାକୁ ମୁଢି ଆଉ ଉଖୁଡ଼ା ଦେଇଦବୁ କୁକୁଡ଼ା ଦେବେ ସେ ସେତେବେଳେ କଣ କଲେ ଆମର ସେପଟରେ ମାଝୀ ଅଛନ୍ତି ସ ସବୁ ସଂଘାତ କରନ୍ତି। ଯାଇଲନା ସଙ୍ଗାତ କରନ୍ତି ସିଏ ଆମ ସେ କିନ୍ତୁ ଭାରି ବଢିଆ ଯିବୁ ତୁ ତାଙ୍କ ଘରକୁ ଫାଷ୍ଟ୍ ଯିବୁ ସେମାନେ ଏତେ ସମ୍ମାନ ଦେବେ। ଝିଲୁନା ସେ ପୁରା ତାଙ୍କ ଥାଳି କଂସା ଥାଳିରେ ହଳଦୀ ପକେଇଦବେ ପାଣିରେ ପୁରା ତୋ ଗୋଡକୁ ଧୋଇବେ। ଆଲୁ ଧୋଇକି ତୋ ଗୋଡ଼କୁ ପୁରା ପୋଛିିବେ, ପୋଛି କି ଚେୟାର ପକେଇକି ତମୁକୁ ବସେଇବି ବସେଇକି ତାପରେ ତାଙ୍କର ଅଛି ଗୋଟେ ଇଏ ତମେ ଯିବ ତାଙ୍କ ଫୁଲ ଫୁଲ ସେ ଆଣିବି। ତୁ ତାକୁ ଫୁଲ ଗେଞ୍ଜିବୁ ସେ ତମକୁ ଫୁଲ ଗେଞ୍ଜିବେ।
ହୁଁ ତାଙ୍କର ଗୋଟା ଅଛି ଅଲଗା ପରମ୍ପରା ଆଉ।
ବଢିଆ ନା ହୁଏ। ସେମାନେ ପୁରା ଆ କହିଲା ଭଳିଆ ଆମ ଓଡିଆ ଲୋକ ଏତେ ସମ୍ମାନ ଦେବେନି ସିଏ ବା ବଢ଼ିଆ ଆଉ ସେଇଠି ତ ବହୁତ ଆଣନ୍ତି ବାପା ପୁରା ରିଟାୟାର୍ଡ ହେଲା ପର୍ଯ୍ୟନ୍ତ ସେ ମାଝି ସାହିରେ ରହିଲେ। ଆ ସେ କୁକୁଡ଼ା ସବୁ ଆଣନ୍ତି। ଆମର ବାରରେ ଆମର ତିନିଟା ବାର ବୁଧବାର ଶୁକ୍ରବାର ରେ ରବିବାର ଆଗରୁ ଖାଉ। ଆଉ କୁକୁଡା ଆଣନ୍ତି ଯେତବେଳେ ଆଣ ବହୁତ ସବୁ ଆଣନ୍ତି ଆଉ ସବୁବେେଳେ ଆଉ କଣ କୁକୁଡା ହେଇକି ହ ବହୁତ ଖାଇଚି ମୁଁ ଆଉ ଏଠି କଣ ଏଠି ଏଠି ଏତେ କୁକୁଡା ଯେ ଏ ମାଛ ଫାଛ ବେଶୀ ଏଠି ଏତେ ଦେଶୀ କୁକୁଡା ନାଇଁ ଆମେ ତ ମାନେ ନିଜେ ରଖିଚନ୍ତି କି ତାପରେ କୋଉଠୁ କିଣିକି ଆଣିଲେ ସିନା ଖାଇବା। ଏଇନା ବି ଆଉ ବଢ଼ିଆ ଝିଅ ବଳର ମଜା ଆଉ ପାଇବୁ ସେତେବେଳର କହିବୁ ଭାଲୁକୁଣି କେତେ ବଢିଆ ସାଙ୍ଗସାଥି ହେଇ ରାତି ଅନିଦ୍ରା ଏଇ ଫୁଲ ତୋଳି ହଁ ରାତି ଅନିଦ୍ରା ହୋଇ ଫୁଲ ତୋଳା ସେ ପୁରା ଯେ ଯେ ଫାଷ୍ଟ ପାଳି ତା ଯୋଉ ଯିବୁ
ତମ କେତେଟା ପାଡି କରନ୍ତି?
ଆମର ଅ କରନ୍ତି ପାଞ୍ଚ ପାଳି।
ଆମ ମର ବି ପାଞ୍ଚ ପାଳି।
ପୋଖରୀକୁି ଯାଉ ଫାଷ୍ଟ ପାଳି ଯୋଉ ଠାକୁରଙ୍କୁ ଯୋଉ ଗାଧେଇ ଗୁଧେଇକି ଆ ଇଏ କରିକି ତାର ସବୁ ପୂଜା ପର୍ବ କରିକି ଆସୁ ଫେରେ ସନ୍ଧ୍ୟା ବଳେ ଦେଖୁନୁ ନଡିଆ କଦଳୀ ଫଦଳୀ ଖଇ ଫଇ ସବୁ ନିଅନ୍ତି ନାଇଁ?
ବହି ବହି ବୋଲା ହୁଏ ପୂଜା ହୁଏ।
ସେଇଟା ମେଣ୍ଢା ନା ହେକି ଆଣି କୁହନ୍ତି ଯେୁ ଯିଏ ମେନେ ପୂଜା କରେ ନୁହେଁ ସବୁଦିନ ଆ ସେ ତାର ରାତିରେ ଗାଧେଇକି ଉ ଭିତରେ ମାନେ ବୁଡ଼ିକି ଆଣନ୍ତିନି ବାଲି? ଟି ତମ ଆଡେ ଅଛି ନା?
ନା କାଇଁ ଆମର ତ ସେ ବୁଡିକି ଆଣନ୍ତିନି?
ନା ଆମର ଭିତରୁ ଅ ମାନେ ଆଣିବୁ ଅ ଭିତରୁ ବାଲି ଆଣିବୁ ତାକୁ ହୁଁ।
ହେଲେ ଆଗରୁ ସେମିତି କରୁଥିଲେ ଏବେ କୁତରା ପାଉଚନ୍ତି ଓଡିଆରେ ଗାଧିବା ପାଇଁ।
ନା ଯାହାନି ସେଇଦିନ ଆମର କରନ୍ତି।
ହଁ ହଁ।
ଭାଲୁକୁଣି ସେ ପାଞ୍ଚ ପାଳି କରନ୍ତି।
ଆମର ତ ଏବେ ଆଉ ଗାଧଉନାହାନ୍ତି ବି ସେ ଗଡିଆରେ ଯିଏ ମେଣ୍ଢା ନାହିଁ କିଣି ହଉଚି କ ତ ରା
ନା ନା ଆମର କରନ୍ତି। ଏ ତାପରେ ଆମର କଣ କରନ୍ତି ଲାଷ୍ଟ ପାଳି ଦିନ ଆମର ଭଲ କି ଟେ ଫେଟ ମରା ହୁଏ ମରା ହେଇକି କି ଭୋଜି ଭାତ ହୁଏ ତାପରେ ସ ହଁ ପଇସା ଆମ ଗାଁ ରେ ବି ଗାଁ ରେ ସବୁ ଦିଅନ୍ତି ଝିଅ ମାନେ ସବୁ ଘର ଘରିକା ଯାଇକି କହ ନ୍ତି। ଯୋଉମାନେ ଯୋଉମାନେ ଚା ଚାକିରିକିରି କରଚଛନ୍ତି ଟିକେ ଅଧିକ ଦିଅନ୍ତି, ସେଉମାନଙ୍କର ଇଏ ସେଏ ଟିକେ କମ୍ ଦିଅନ୍ତି ଆଉ। ମାନେ ସମସ୍ତେ ଦିଅନ୍ତି ଅ ସମସ୍ତେ ଦିଅନ୍ତି ତାପରେ ଝିଅ ମାନେ ଯାହା ଚାନ୍ଦା କରନ୍ତି।
ହୁଁ।
ଆମେ ବା ଥିଲୁ ପଚିଶ ଖଣ୍ଡେ ଝିଅ।
ଆମେ ବି ହୋଇଥିଲା ଆମର।
ମୁଁ ଲାଷ୍ଟ ପାଳି ଦିନ କଣ କରେ ରାତିରେ ଭୋଗରାଗ କରି, ଯାହା କରି ତା ଆରଦିନ ଯୋଉ ସଖାଳୁ ଉ ଠାକୁରକୁ ଯୋଉ ବିସର୍ଜନ କରନ୍ତି। ଆମର ପୁରା କାଳିସୀ ଆସନ୍ତି।
ଓ ହୋ।
ତମର ଆସନ୍ତିି?
ନାଁ ନା।
ଆମର ପୁରା
ଆ ଆମର ସେଠି ମରା ହେଲା ଆମର କହୁଥିଲେ ମନା କଲେ ବ୍ରାହ୍ମଣଙ୍କୁ।
ଆମର ପୁରା ସାତ ଭଉଣୀ ହାରିକା ଆସନ୍ତି।
ଓ ହୋ।
ଆସନ୍ତି, ନାଁ ଆ ହଁ ସେ ଦୋହରି ଆସେ, ଦୋହରି ଆ ସେ ଆଉ ଯିଏ ଆସିବା କଥା ଆସନ୍ତି ସେ ଝିଅଙ୍କ ଭିତରୁ ବି ଆସନ୍ତି।
ହୁଁ ହୁଁ।
କିନ୍ତୁ ଧୋ ଦୋହରି ସେ ଆସେ ପୂଜା କରନ୍ତି ଯେ ସେ ଆସିକି ଉଁ ସଖାଳୁ ସେ ପା ଆସେ। ଆଉ ସେତେବେଳେପୁଅ ସେତେବେଳେ ଏଇନା କଣ ଡିଜେ ଫିଜେ ବଜଉଛନ୍ତି ନୁହେଁ?
ହଁ।
ସେତେବେଳେ କଣ ହାଡି। ହାଡି ଆସିକି ବଜେଇବେ, ବଜେଇ ବଜେଇ ଦିନରୁ ଆମେ ନେଇ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
ଆଉ ରାତିରେ ଏବେ କଣ ରାତିରେ ଗୋଟେ କରିଦେଲେ ଡିଜେ ବଜେଇବା ନା ଚିବା।
ହୁଁ ଆମର ବି ତ କରିଛନ୍ତି।
ନା ଆମର ଏଇନା ସିନା ହେଲାଣି ବୋଲି ଏଇନା ସବୁ କରୁଚେ ସେଇ ଡିଜେ ଫିଜେ ବଜେଇକି ନାଚୁଛନ୍ତି। ସେତେବେଳେ କିନ୍ତୁ ଅ ହାଡି ଆମର କରି ବାଜାବଜେଇ ହୁଁ ଆମର ବଡ ମୂର୍ତ୍ତି ଆଉ ଯୋଉମାନେ ସହିଥାନ୍ତି ସେମାନେ ଯଉ ଛୋଟ ମୂର୍ତ୍ତି
ସେମାନେ ତ ଦିଅନ୍ତି ତମର କଣ ତିଆରି ହୁଏ?
ହଁ, ବଡ଼ ମୂର୍ତ୍ତି ତିଆରି ହୁଏ।
ଆମର ବିି ତିଆରି ହୁଏ ବଡ ମୂର୍ତ୍ତି।
ହଁ ସେ ଫାର୍ଷ୍ଟ ବର୍ଷ ମୂର୍ତ୍ତି ଦିଏ।
ହଁ ଯୋଉ ଝିଅ ବାହା ହେଇଥିବ ଆଉ ଯୋଉ ପୁଅ ବି ବାହା ହେଇଥିବ ସିଏ ବି ଦିଅନ୍ତି। ମାନେ ପୁଅ ଯୋଉ ଝିଅକୁ ବାହାହେଇଥିବ ସେ ଝିଅକୁ ଦିଏ।
ଓହୋ ତାପରେ ସେ ଦିଅନ୍ତି ମୂର୍ତ୍ତି। ବଢିଆ ଆମର ମୂର୍ତ୍ତି ଦେଇ ସେ ବର୍ଷ ସେଇ ଟେଣ୍ଡ ଫେଣ୍ଡ ମାରିକି ଝିଅ ମା ମେନେ ହେଲା ରାତିରେ ଯାଇକି ଯୋଉ ଫୁଲ ତୋ ତୋଳା ଟା ସେଇଟା ବେଶୀ ମଜା ଲାଗେ, ଯୋଉ ଚୋରି କରିକି ସମସ୍ତଙ୍କ ବା ହଁ, ଚୋରି କରନ୍ତି ବାଡିରେ ସବୁ ବ୍ ରାତିରେ କେତେ ଫୁଲ ସବୁ ସଖାଳୁ ଆଉ ଫୁଲ ନଥିବ।
ହୁଁ।
ତମର ପଦ୍ମ ଫୁଲ ଆଣନ୍ତି ନା କଇଁ ଫୁଲ?
ନା ଆମର ସେଇ ପୋଖରୀଟା ପଦ୍ମ କଇଁ ଆମ ଗାଁରେ ଗୋଟେ ଅଛି ପୋଖରୀ ଆମେ ସେଉଠୁ ଯାଇକି ସଖାଳୁ ଆଣୁ କଇଁଫୁଲ। ସେ ଭାଇମାନେ ସବୁ ଆଣିକି ଦିଅନ୍ତି।
କମଳ ଫୁଲ ଆଣିକି କିଏ ଦେଇଥିଲେ?
ନା ଆମର ସେ ନା ଆମର ସେତେବେଳେ କରେ ଏବେ କଣ ମୁଁ ତ ଆଉ ଫାଷ୍ଟ ଏ ସେ ଦୁଇ ବର୍ଷ ଖଣ୍ଡେ ଯାଇଥିଲି, ମୁଁ ତ ଆଉ କୋଡ଼ିଏ ବର୍ଷ ହେଲା ବାହାଘର ହେଲାଣି ମୁଁ ଆଉ ଆଉ ଯାଉନି ଏବେ କଣ କେମିତି କରୁଛନ୍ତି ମୁଁ ଜାଣିନି କିନ୍ତୁ ସବୁ ବର୍ଷ ମୁଁ ପଇସା ପଠଉଛି।
ହଁ। ଏବେ ବି ପଠଉଚ?
ହଁ।
ହେଲା ମାନେ ସେ ଫୋନ କରିଦେବେ ସେ ଛୁଆ ସବୁ ଅଛନ୍ତି। ପଇ ପଇସା ପଇସା ପଠେଇ ଦଉଚି ସବୁ ଝିଅ ମାନେ।
ହଁ।
ଆ ଯେତିକି ଝିଅମାନେ ଭାଲୁକଣି ସବୁ କରିଥିଲୁ ଆମ ଇଏରେ ସେଇ ସମସ୍ତେ ପଠନ୍ତି।
ଭଲ ହେଲା। କଣ ଆମର।
ତମ ଆଡେ ସବୁ ଭାଲୁକଣି ଝିଅମାନେ ପଇସା ପତ୍ର
ପଇସାପତ୍ର ଫୋନ କଲେ, ଫୋନ କରିକି କହିଲେ ସବୁ ଦିଅନ୍ତି। ଆଉ ଯ ନୂଆ ହଁ ଗାଁରେ ସବୁ ଦିଅନ୍ତି।
ହୁଁ।
ଗାଁରେ ଯାହାକୁ ଯାହା ମିଳିଲା ସବୁ ଦିଅନ୍ତି। ଆରେ ଗାଁରେ ସମସ୍ତେ ଗୋ ଗୋଟେ ଗୋଟେ ଚାନ୍ଦା ବି ପକେଇ ଦେଇଥାଉ। ହୁଁ।
ନା ଆମର ହେମିତି ଚାନ୍ଦା ନୁହେଁ।
ନା ଆମର ଗୋଟେ ଗୋଟେ ଚାନ୍ଦା ପକେଇ ଦେଇଥିବୁଁ ଦେଖିବୁ ମାନେ ମାଗିବୁ ପଇସା ଆସିବା ତମେ ଚାନ୍ଦା ପ ଆ।
ହ ଆମର ଯେତିକି ଯାହାର ସକ୍ଷମ ଅନୁସାରେ ଦେବେ ଆଉ ଯାହା ନାହିଁ ସେ।
ଆଉ ଯୋଉ ଦୋକାନ ଯୋଉ ଗାଁରେ ଅଛି ତାଙ୍କ ପାଖରୁ ସଉଦା ଆଣୁ ସେଥିରୁ ସେ କାଟି ଦିଅନ୍ତି ତାଙ୍କ ପଇସା।
ନା ଆମେ ସେଇଟା ମିସି ତାର ସକ୍ଷମ ଅନୁସାରେ ଯେତିକି ତାର ବେପାର ସେ ସେଇ ଅନୁସାରେ ଦବ ଆଉ।
ହଁ।
କିନ୍ତୁ ସବୁଠୁ ସେଇ ରାତି ଫୁଲ।
ହୁଁ ଆମର ରାତିଠୁ ସେ ଲାଷ୍ଟ ପାଳିଦିନ ଶନିବାର ଦିନ ସେଟକୁଆ ଛାଣିବୁ ଛାଣିକି ରାତିରେ ସେଇଠି ଶୋଇବୁ। ଭଲ ମଜା ଲାଗ ନା। ହ୍ୟାଲୋ।
ହୁଁ।
ହଁ ଅଲଗା ମଜା ଲାଗେ ଆଉ।
ହଁ ଝିଅ ବେଳେ ମଜା ସ୍କୁଲର ମଜା ତୁ ଯେତେ ଆମେ କଲେଜ ପଢିଲେ କି ଯାହା କଲେ ଆଉ ସେ ମଜା ଅଛି?
ଲେମ୍ବୁ କମଳା ଚୋରି। ହଉ ହଉ ତାହେଲେ ତମେ ରୁହ ମୁ
ହଉ ହଉ ବୁଢୀ ତୁ ରହ ମୁଁ ଯାଏଆଁ